ହ୍ୟାଲୋ।
ହୁଁ ହୁଁ କୁହନ୍ତୁ?
ହଁ ପ୍ରଣାମ୍।
ହୁଁ ପ୍ରଣାମ।
ଆପଣ କୋଉଠୁ କହୁଛନ୍ତି?
ହୁଁ କୁନିନ୍ଦା ରୁ ଆପଣ ସାର୍ ଆପଣ କୋଉଠୁ କହୁଛନ୍ତି?
ମୁଁ ମୁଁ ମୟୂରଭଞ୍ଜରୁ କହୁଥିଲି।
ମୟୂରଭଞ୍ଜରୁୁ ମୁଁ ମୁଁ ଢେଙ୍କାନାଳ।
ଆଜ୍ଞା।
ହୁଁ।
ଆଉ ପରିବାରରେ କିଏ କିଏ ଅଛନ୍ତି?
ଆମର ଫ୍ୟାମିଲି ଶାଶୁ ଶ୍ୱଶୁର ସ୍ୱାମୀ ପୁଅ ଦିଇଟା ମୁଁ।
ଆଜ୍ଞା।
ଆଉ ଆପଣଙ୍କର?
ବାପା ମା ବଡ଼ ବାପା ଅଛନ୍ତି ବଡ଼ ମା ଅଛନ୍ତି। କାକା ଅଛନ୍ତି ଆଉ ନାନୀ ମାନେ ଅଛନ୍ତି।
ଆପଣ
ଲ ଦିଆ ହେଇଯବେ ଆଉ ମୁ ଏକା
ଆଛା ପଢୁଛନ୍ତି ଏବେ ନା ପଢା ସାରିଲାଣି?
ନା ପଢ଼ା ଶନି ପଢ଼ା ଚାଲିଛି।
ଆଚ୍ଛା ହୁଁ।
ବଢା ଚାଲିଛି।
ମୟୂରଭଞ୍ଜରୁ କୋଉ ଗାଁ ରେ ଆପଣଙ୍କ ଘର?
ଜାଣିଥିବେ ରାଇରଙ୍ଗପୁର ବହଡ଼ଦା।
ଆଛା ହୁଁ। ଆମର ବି ସେପଟେ ସାଙ୍ଗ ଅଛନ୍ତି ତ ମୁଁ ଖାଇଥିଲି ଭା ଆମର ତ ମୁଁ ସବୁବେଳେ ଭାତ ହିଁ ଖାଏ।
ଆଚ୍ଛା ହଁ ଆଉ ରାତିରେ ଆଜି କଣ ହେଇଛି।
ଭାତ ଡାଲମା ରୁଟି ଆଉ ଭେଣ୍ଡି ଆଳୁ ଭଜା ହେଇଛି।
ବଢିଆ ହେଇଛି ତାହେଲେ ଆଉ।
ଆମର ଭାଇଙ୍କର ଡାଇବେଟିସ୍ ତ ସେ ରୁଟି ଖାଆନ୍ତି, ଆଉ ଆଉ ଫ୍ୟାମିଲି ସମସ୍ତେ ଭାତ ଖାଉ। ସାନ ପୁଅ ତ ଛୋଟଟେ ଆଉ।
ହଁ।
ହୁଁ।
ଆ ଆମକୁ ତଡାକୁ ଦଉ ନାହାନ୍ତି ଏକା ଏକା ଖାଇ ଦେଉଛନ୍ତି ନା ଖାଇନୁ ପରା
ଡକିଥାନ୍ତି ଏମିତି ଖାଇପାରିବେ କହିଦେଲେ, ୱାଟସଆପ୍‌ ରେ।
କରିଲେ ଖାଇବା କୁ ଦେବେ ତ ହଁ ଖାଇଦବା ଆଉ।
ଖାଇଲାଣି ସମସ୍ତେ?
ଖାଲି ପଠେଇ ଦଉନି ନା ନା ମୁଁ ଘରେ ଅଛି। ଏଇ ଘରେ ନା ମୁଁ ଘରେ ନାହିଁ ମାନେ ହଁ ଇଏ ରେ ଅଛି ମେସ ରେ ଅଛି।
ଆଚ୍ଛା ସେଇ ମୟୂରଭଞ୍ଜ ରେ ନା?
ଆଜ୍ଞା ମୟୂରଭଞ୍ଜ ରେ।
ହ
ହଁ।
ହ
ବାରିପଦା ଜାଣିଥିବେ ବାରିପଦାରେ ପଡ଼ୁଛି ଏବେ।
ହଁ ମୁଁ ଜାଣିଛି ଆମର ସେପଟେ ସାଙ୍ଗ ବି ଅଛନ୍ତି। ମୁଁ ବାହାରେ ରହୁଥିଲି ଯେତେବେଳେ ସେ ମୟୂରଭଞ୍ଜ ରେ ସାଙ୍ଗ ଅଛନ୍ତି ତାଙ୍କ ଝିଅ ପଢନ୍ତି ମୋ ପୁଅ ସାଙ୍ଗରେ।
ଆଜ୍ଞା।
ହୁଁ, ଥିଲା ଅବସ୍ଥାରେ କେତେ ଥର ବି ହୁଁ ମୁଁ ଯାଇଥିଲି ବାଲେଶ୍ଵର ମଝିରେ ବୁଲିବା ପାଇଁ ସେ ପଞ୍ଚଲିଙ୍ଗେଶ୍ଵର ଆଉ ଚାନ୍ଦିପୁର ସି ବିଚ୍। ଯାଇଥିଲି ଦୁଇ ହଜାର ବାଇଶ ରେ ଯାଇଥିଲଥିଲେ। ଥିଲି ବହୁତ ଦିନ ହେଇଗଲାଣି ଏବେ ତ ଛୋଟ ପୁଅ ଟା ହଇରାଣ କରୁଛି କୁଆଡେ ଯାଇ ହଉନି।
କେବେ ଆସିବେ ଆମର ଏପଟକୁ?
ଯିବି ଆଉ ଆପଣ ଆଗେ ଆସନ୍ତୁ ଆମ କପଳାସ ବୁଲିବା ପାଇଁ।
ମୁଁ ତ ଏବେ ପଢ଼ୁଚି ଆପଣ ଫ୍ରି ଥିବେ ଏବେ ଆପଣ ଆସନ୍ତୁ।
ଆଚ୍ଛା ମୁଁ ଫ୍ରି ରହୁଚି ଫ୍ୟାମିଲିରେ ନା? ଛୋଟ ପୁଅ ଟା ହଇରାଣ କରୁଚି ବଡ ହେଲେ ଯିବି ଆଉ। ଯିବି ଦୁଇ ହଜାର ସତେଇଶ ରେ ଯିବି। ଦୁଇ ହଜାର
ହଉ ଦେଖୁଚି କ ହଁ ନମ୍ବର ତ ରହିଲା କଲ୍ କରିବେ ଆଉ।
ହୁଁ।
ହଁ। ଏଠି ଗାଁ ଆଡେ ବୁଲିକି ଯିବେ ଆଉ।
ହୁଁ ନିହାତି ଯିବି।
ହଁ।
ହୁଁ।
ଆଉ କୁଆଡେ ବୁଲାବୁଲି ଯାଇଥିଲେ ନା ନାଇଁ?
କପିଳାସ କେବେ ଆସିବେ?
ନା ଯାଇ ତ ନାହିଁ। ନା କପିଳାସ ଯାଇନୁ ସେପଟେ। ହଁ ଯିବା ଆଉ ଏ ପି ସାଙ୍ଗ ମାନଙ୍କର ସହିତ ପି ନା ନା।
ହଁ ସେପଟ ପିଲା ଆସନ୍ତି ଏଇ କପିଳାସ କୁ ଏଇ ବୋଲବମ ରେ ଭାର ନେଇକି।
ହଁ ଦ ହଁ ଜାଆନ୍ତି।
ହୁଁ ଆସନ୍ତି ମୁଁ ଜାଣିଛି। ବଢିଆ ହେଇଛି ମନ୍ଦିର ଦେଖିକି ଯାଇଥାନ୍ତେ।
ହଁ।
ହୁଁ। ଆଉ ଆପଣଙ୍କ ମେସ ରେ ଆଉ କେତେଜଣ ପିଲା ରୁହନ୍ତି ନା ଏକୁଟିଆ?
ନା ଆମର ଅଛନ୍ତି ସେ ପିଲା କେତେ ସିଏ ପାଖାପାଖି ପନ୍ଦର କୋଡ଼ିଏ ଜଣ ହେବେ ଆଉ
ଉ ହୁଁ। ଆଚ୍ଛା। ଆପଣ ଏକୁଟିଆ ନା ସିଷ୍ଟର ଅଛନ୍ତି?
ଦିଦି ମାନେ ଥିଲେ ତାଙ୍କୁ ତ ବାହା ଦିଆଯାଇଛି ଆଉ।
ଆଚ୍ଛା ସେଇ ପାଖାପାଖି ନା? ୟାଡେ ସିନା ଢେଙ୍କାନାଳ ପଟେ ଦେଇଥିଲେ ଦୂରରେ ଟିକେ ଦେଖିବାକୁ ଆସିଥାନ୍ତି ଦିଦି ଆରୁ କୁ ବୁଲିବାକୁ ବି ହେଇଥାନ୍ତା।
ହଁ।
ହୁଁ।
ଆ ମୁଁ ମୋ କଥାରେ ତ ହବନି ଘରର କଥାରେ ହବ ଆଉ।
ହୁଁ।
ଆମେ ସେ ଗଦା ଆମେ ଆଣିବା ସେପଟୁ ଆଣିବା। ଦୁରିଆରୁ ତାହେଲେ ଦେଖିପାରବା ସେପଟେ ବ ବୁଲି ବି ପାରବା ଆଉ
ହୁଁ।
ହଁ।
ଆସିକି ଦିନେ ଦି ଦିନ ମାନେ ରହିିବି ପାରିବ ଏମିତି ହେଲେ। ହୁଁ।
ହୁଁ, ଜବ୍ ହେଲା ପରେ ଏବେ ନାଇଁ ଏବେ
କଣ କହିଲେ?
ଏବେ ତ ମନା କର, ଏବେ ନାଇଁ ଯେ ଜବ୍ ହେଲା ପରେ ଆଉ।
ହଁ। ଆଉ ଘରେ ସମସ୍ତେ ଭଲ ବାପା ବୋଉ?
ହଁ ସମସ୍ତେ ଭଲ ଅଛନ୍ତି। ଖାଲି ମା ଦେହ ଖରାପ ଥିଲା ଟିକେ। ଏ ତ ଔଷଧ ଦେଇକି ଆସିଥିଲି, ରଜରେ ଯାଇଥିଲି ବେଳେ ଦେଇକି ଆସିଥିଲି ଆଉ।
ଆଚ୍ଛା, ଆଉ ଯିବେନି ଏଠକିି ରଥଯାତ୍ରା କୁ ଆଉ ଯିବେନି?
ରଥଯାତ୍ରା ତ ଏଇଠି ବାରିପଦାରେ ଦେଖିବି ଭାବୁଛି, ବା ନାନୀ ମାନେ ଆସିବେ ବୋ ସେ ଡାକୁଥିଲେ ମୋତେ କହୁଥିଲେ କି ଯେ ଆଉ ତୁ ଗାଁକୁ ହିଁ ପଳେଇ ଆଏ ଆଉ ଏଠୁ ଯିବା ଦେଖିବାକୁ ତ ଜିଜୁ ମାନେ ବି ଫୋନ୍ କରିଥିଲେ ଆଉ କହୁଥିଲେ।
ଆଚ୍ଛା।
ହଁ। ତ ଯିବା କିି ନାଇ ରୁହ ଦେଖିବା ଯଦି ବୋ ମା ମାନେ କହିବେ ତାହେଲେ ପଳେଇଏ ତାହଲେ ମେସ୍ ରୁ ବି ଛାଡବେ କି ନାଇଁ ମେସ୍ ର ଛାଡ଼ବା ଯ ଛାଡ଼ିଲେ ପଳେଇବା ଆଉ।
ହୁଁ, ଏବେ ରଜରେ ଛୁଟି ନେଇଥିଲ ନା ଆଉ ଦେବେ ନଦେବେ। ହୁଁ। ତାପରେ ଏତେଥର ଛୁଟି ରେ ଗଲେ ବି ପଢାରେ ଡିଷ୍ଟର୍ବାନ୍ସ ହବ ନା।
ଆଜ୍ଞା
ନେଟୱାର୍କ ଇସ୍ୟୁ ହଉଚି।
ହଁ ଟିକେ ଇସୁ ହଉଛି ଆଉ।
ହଁ ଉଁ,।
ଆଉ କୁଆଡେ ବୁଲାବୁଲି ଯାଇଥିଲେ ନା ସେ ଘ-ଗାଁ ଏ ମାନେ ଘରେ ହିଁ?
ହେ ନାଇଁ ମୁଁ ଏବେ ଯାଇନି ଆଉ କୁଆଡେ। ଯାହା ସେ ଲାଷ୍ଟ ଯାଇଥିଲି ସେ ବାଲେଶ୍ଵର ଯାଇଥିଲି। ସେତିକି, ତାପରେ ତ ଛୋଟ ପୁଅ ଟା ହଇରାଣ କରୁଛି ଯାଇ ହଉନି ଟିକେ। ଗାଁ ରେ ବାହାରେ ବି ଥିଲିି ରହୁଥିଲି ପଳେଇ ଆସିଲି ବି ଏ ହଇରାଣ କଲା ଯେ। ଘରେ। ହୁଁ, ଏଇଟା ଆମର ଗାଡି ଫାଡି ଚଲାନ୍ତି ଏଠି ଘରେ। ହୁଁ, ସେ ଘରେ ଅ
ଆଉ ସେପଟେ ପର୍ବ ଫର୍ବ କେମିତି ପାଳନ ହୁଏ?
ଆମର ଏଠି ତ ଆମ ଗାଁରେ କିଛି ହୁଏନି, କିନ୍ତୁ ରଥଯାତ୍ରା ହଉଛି ଆମ ଏଇ ଘର ପାଖରେ।
ଆଜ୍ଞା।
ଘର ପାଖରେ କିନ୍ତୁ ଆମ ଗାଁ ନୁହଁ। ଜଗନ୍ନାଥ ମନ୍ଦିର ଅଛି ବି ପାଖରେ।
ଆଚ୍ଛା।
ହୁଁ।
ଆମର ତ ଏଇଠି ହେଉଛି ଜାଣିଥିବେ ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି କୁହାଯାଏ ଆଉ
ହୁଁ।
ଆଜି ତ ଥିଲା ସ୍ନାନ ଇଏ ଥିଲା ଆଉ ହେଲା କେତେବେଳେ ଗୋଟେ ଷ୍ଟାଟସ୍ ନା ଷ୍ଟୋରୀ ପକେଇଥିଲେ ଏ ଛୁଆ ମାନେ ଦେଖିଥିଲେ ଆଉ ଗାଁ ଘରେ ମାନେ ଭାଉଜମାନେ ମାନେ ବି ପକେଇଥିଲେ ତାଙ୍କର ଷ୍ଟାଟସ ଦେଖିଥିଲି ଟିକେ ଆଉ ମୁଁ ଯାଇନି ଆଉ ମୁଁ ତ କଲେଜ ଯାଇଥିଲି ଆଉ
ଘର ପାଖରେ ଭଲ ହୁଏ ଦେବସ୍ନାନ ପୂର୍ଣ୍ଣିମା କେମିତି କଣ ହୁଏ?
ଘର ପାଖରେ ତ ହୁଏନି ଘର ମାନେ ରାଇରଙ୍ଗପୁରରୁ ଆସିବାକୁ ହୁଏ ସେଠି ନାନୀ ମାନଙ୍କର ଘର ଅଛି ସେଇ ପାଖରେ ହିଁ ଦେଖିବା ପାଇଁ ତ ଯାଇନୁ ଥରେ ବି ଏଠି ତା ହଁ ଯାହା ବାରିପଦାରେ ହିଁ ଅଛୁ ଏବେ ତ ଆଉ ବାରିପଦା ରୁ ଯାଇପାରୁନୁ କାହିଁକି ପଢା ଚାଲିଛି ନା
ହୁଁ ହୁଁ।
ହୁଁ।
ପୁଣି ଛୁଟି ହେଲେ ଯିବେ ଆଉ
ହଁ। ଛୁଟି ହେବ କେବେ ଦେବେ?
ହଉ ତାହେଲେ ଠିକ୍ ଅଛି।
କଣ କହିଲେ?
ହଉ ତାହେଲେ ଠିକ୍ ଅଛି କେତେବେଳେ ଆଉ ଫ୍ରୀ ହେଲେ କଥା ହେବା ଆଉ
ହଉ ରଖିଲି।